ହଁ ମୁଁ ତ ଏନା ଲଗେଇଥାନ୍ତି ଫୋନ ତମ ପାଖକୁ ଆଉ।
ହଁ କଣ କହୁଥିଲୁ ଝିଅ।
ମୁଁ କହିଲି ଆମର ଏଠି ହଉଛି ଚାରି ଦୋଳ ଯାତ୍ରା। ହଁ। ମୁଁ କହିଲି ବହୁତ ଭଲରେ କରୁଛନ୍ତି ଆଉ ତାଙ୍କର ସବୁ ଡାକୁଛନ୍ତି ମାନେ ସବୁ ଗଉଡ଼ ନାଚ ଆଉ ଘୋଡ଼ା ନାଚ।
ହଁ।
ହଁ ଆଉ ମେଲୋଡି ଏସବୁ ଏନେ ହଉଛି।
ହଁ।
ହଁ ମୁଁ କହିଲି ଦେଖିବା ତାଙ୍କୁ ଲଗେଇବା ଚାରି ଦୋଳ ଦେଖି ଆସିବେ।
ଓହୋ ହଉ ଦେଖିଆ ଯିବା ଆଉ। ଆଉ ହଁ ଆମ ହଁ ମୁଁ ରୋଷେଇ କରୁଥିଲି ଆଉ। ଏ ଆଜି ମାଛ ଟିକେ ରଖିଥିଲି। ତାକୁ ଟିକେ ମା ମାଛ ବେଶର ଟିକେ କରିବି ବୋଲି ଭାବୁଥିଲି ଆଉ ଆଉ। ପୁଅ ଟାକୁ ଟିକେ ପୁଅ ଟାକୁ ଟିକେ ଥଣ୍ଡା ହେଇଛି ତ। କହିଲି ଟିକେ ତା ଟିକି ଟିକେ ଭଲ ଲାଗିବ ଆଉ ଟିକେ ମା ଛଅ ବେଶର ଟିକେ କରିଦିଏ ଆଉ ହୁଁ। ସେଥିପାଇଁ ମାଛ ଟାକୁ ଛାଣୁଥିଲି।
ହଁ ହଁଉ।
ଆଉ ତୁ।
ମୁଁ ତ ମାଛ ରଖିଛି ମାଛ ବି ଭାଜିକି ପଖାଳ ଭାତ ଖାଇକି ଉଠୁଛୁ ଆଉ।
ଓହୋ! ଆଉ ଦୋଳ ଦୋଳରେ ତମର ତାହେଲେ ଭଲ ହଉଛି।
ହଁ ଆମର ରାଧାକୃଷ୍ଣ ପୁଅ ଯୋଉ ଆମର ସାଇହି ଗାଁ ବୁଲୁଛ ଛନ୍ତି ଠାକୁର।
ହଁ।
ହଁ ମାନେ ଘର ଘରକା ଠାକୁର ଆସୁଛନ୍ତି ସମସ୍ତେ ଘର ଆଗ ମୁହରେ ଝୋ- ଟି ପକଉଛନ୍ତି।
ହଁ।
ଝୋଟି ପକଉଛନ୍ତି ପିଢା ଥୁଆ ହଉଛି ଠାକୁର ଆସୁଛନ୍ତି।
ହଁ।
ହଁ ଯିଏ ଧୂପ, ସିନ୍ଦୁର କଦଳୀ, ନଡ଼ିଆ ଯିଏ ଯାହା ଭୋଗ ଯିଏ ଯାହା ଦେଇପାରିବ।
ହଁ।
ଦେଇକି ଗାଁ ବୁଲି ସାଇଲା ପରେ ସେଇଠୁ ଠାକୁର ତାଙ୍କ ସ୍ଥାନକୁ ଯାଉଛନ୍ତି।
ଓହୋ, ତମର ତାହେଲେ ଯାତ୍ରା ହଉଚି।
ହଁ।
ଆମର ଏଠି ହଉଚି ଯେ, ଆମର ଖାଲି ଠା କୁରଙ୍କୁ ପୂଜା କରୁଚନ୍ତି ଆଉ ଗାଁ ବୁଲୋଉଚନ୍ତି। ଗାଁ ବୁଲୋଉଚ ପୂଜା କରୁଚନ୍ତି, ଆଉ ଏମ୍ତି ଯେମ୍ତି ଚାରିଆ ମାନେ ବସନ୍ତି ସେମିତି ନାହିଁ, ଆଉ କି ସେ ଘୋଡ଼ା ନାଚ ସେ ସବୁ ନାହିଁ, ଖାଲି ଗାଁ ବୁଲେଇବେ ଠାକୁରଙ୍କୁ ଧରିକି ବିମାନରେ ତାପରେ ଯୋଉ ସମ ସ୍ତେ ଭୋଗ ଏମ୍ତି ଗାଁରେ ସମସ୍ତ କ ଦୁଆର ମୁହଁରେ ଭୋଗ ଠାକୁରଙ୍କ ଠେଇ ଲଗେଇବେ ସବୁ ଯିଏ ଯାହା ଭୋଗ ତାକୁ ଲଗେଇବେ, ଆଉ ଯାତ୍ରା ହଉନି ହଉ ଦେଖିଆ। ଯଦି ହୁଏ ମୁଁ ଏଠି ଭୋଗ ରାଗ ଦେଇକି ଆଉ ତୋ ଘରକୁ ଯିବି ଆଉ, ବୁଲିକି ଆସିବି ଟିକେ ଆଉ।
ହଁ, ଆସ ଟିକେ ବୁଲି ବୁଲା ହେଇକି ଯିବ ଆଉ।
ହଁ ଆଉ ଆମର ବି ଏପଟେ ସଂକ୍ରାନ୍ତି ଯାତ୍ରା ଭଲ ପଣା ସଂକ୍ରାନ୍ତି ଯାତ୍ରା ଭଲ ହଉଚି, ଆଉ ତୁ ଆସିବୁ ଟିକେ ବୁଲିକି ଯିବୁ ଛୁଆଙ୍କୁ ଧରିକି।
ହଁ।
ହୁଁ। ଆମର ପୁରା ଏ ଠି ଠାକୁର ପୁରା ପ୍ରତ୍ୟକ୍ଷ ମା ମଙ୍ଗଳା, ଆଉ ଏଠି ପୁରା ଝାମ ଚଲା ହଉ ଚି ନିଆଁରେ ପୁରା ଚାଲୁଚନ୍ତି ଲୋ କ ଚାଲୁଚନ୍ତି ପୁରା ଜିଭରେ ପୁରା ଛୁଞ୍ଚି ଫୋଡା ହେଇକି ସେ ଛୁଞ୍ଚିଟା ସେନ୍ତି ଜିଭରେ ଥିବ, ଆଉ ସିଏ ପୁରା ନିଆଁ ତଳେ ଏମିତି ନିଆଁ ପୁରା ଜଳୁଥିବ, ହୁ ତୁ ହୁତୁ ହେଇକି ସେ ନିଆଁରେ ଚାଲିକି ସେ ଯିବେ, ଆଉ ଯଦି ତମେ ଛୁଆ ପିଲାଙ୍କର ମାନିସିଙ୍କ କରିଥିବ ଝାମ ଚଲେଇବ ବୋଲି ସେଠି ବି ଶହ-ଶହ ଲୋକ ନେଇକି ଛୁଆ ତାଙ୍କର ସେମ୍ତି କାଖେଇବେ, କାଖେଇକି ସେଇ ଝାମରେ ଚାଲିବେ। ସେଇ ଲୋକଙ୍କୁ ଦେବେ ପଇସା, ସେ ଲୋକ ତାଙ୍କର ହଁ ଯୋଉ ନେଇକି ଚଲେଇବେ। ଚଲେଇକି ଫେରେ ଆଣିକି ଛାଡିବେ, ଆଉ ସେଠି ବି ଏ ଗଞ୍ଜା ବଳି ଦିଆ ହୁଏ, ତାପରେ ମଇଁ ଷି ବଳି ବି ଦିଆଯାଏ, ଆଉ ଏବେ ସେଇ ପ୍ର ଥା ତ ଆଉ ନାହିଁ ସେଥିପାଇଁ ଆଉ ଦଉନାହାନ୍ତି, ଖାଲି ଯାହା ଭୋଗରାଗ ପଣା ପଣା ପୁରା ହଉଚି ପଣା ଯେତେ ଯିଏ ପିଇ ପାରିବ। ଆଉ ଭୋଜି ବି ହଉଚି ଖେଚୁଡି, ଡାଲମା ଆଉ ଖଟା, ପାଏସେ ତମେ ଯିଏ ଯେ ତେ ଲୋକ ଯାଇକି ଖାଇପାରିବ, ଆଉ ବଜାରିଆ ବି ବସୁଚନ୍ତି ବହୁ ତୁ ଜିନିଷ ପତ୍ର କିଣିବ, ବହୁତୁ ଆଡୁ ଲୋ କ ଆସୁଚନ୍ତି ଆଉ ଭଲ ପୂଜା ହଉଛି। ଆଉ ମୁଁ ସେଥିପାଇଁ କହୁ ଥିଲି ଯେ ମୁଁ କହିଲି ଆମ ଝିଅକୁ କହିବି ଯେ ଆସିବ ପିଲାମାନଙ୍କୁ ଧରିକି ଟିକେ ବୁଲିକି ଯିବ।
ହଁ ନାଇଁ ସେ ଯୋଉ ପଣା ଟା କହିଲ ସେ ପଣାରେ କଣ କଣ ସବୁ ପଡେ କହିଲ।
ସେଥିରେ ତ ବେଲ ପଡିବ। ବେଲ ଟା ମେନ୍ ସେଠୁ ଦହି ଛେନା। ଏଟୁ ଅ ଲଡୁ ସେ କଦଳୀ ନଡିଆ ଉ କାଜୁ ଗୁଡ। ଅ ଏଇରା ସବୁ ପଡିବ ଆଉ ସବୁ ଫଳମୂଳ ସେଉ ଅଙ୍ଗୁରୁ କଦଳୀ ସବୁ ପଡିବ ସବୁ ପଡିକି ସିଏ ପୁରା ପୁରା ହବ ବଡ ବଡ ଯୋଉ ଭୋଜିରେ ଯୋଉ ଡିସ୍ ସେଇ ଡିସ୍ ରେ ପୁରା ସାତ ଆଠଟା କି ଦଶଟା ଖଣ୍ଡେ ଡିସ୍ ରେ ସବୁ କରିକି ସା ପୁରା ଧାଡି ହେଇକି ଥୁଆ ହେଇଥିବ। ଲୋକ ବି ବହୁତ ଆସନ୍ତି ହଜାର ହଜାର ଲୋକ। ଆଉ ସେ ଯିଏ ଯେତେ ପିଇ ପାରିବ ଆଉ ଯେତେ ପିଇ ପାରିବ। ଆଉ ପଣା ପିଇ ସାରିଲେ ଯାଇକି ଯିଏ ଯେତେ ଭୋଜି ଖାଇପାରିବ ଆଉ।
ଓହୋ
ସବୁ ଜିନିଷ ଫ୍ରିରେ ପୁରା। ଆମେ କିଛି ବି ପଇସା ନେବେନି କିଛି ନାହିଁ ତମେ ଯେତେ ଖାଇପାରିବ। ଖାଇକି ବୁଲିକି ଆସିବ ଆଉ। ଆଉ ଆମର ତ ଏଠି ସବୁ ବନ୍ଧୁବାନ୍ଧବ ଆସୁଛନ୍ତି ଘରରେ ପୁରା ବନ୍ଧୁବାନ୍ଧବ ଫୁଲ ଆଉ ଉ ପୁରା ଆମର ତିନି ଦିନି ଯାତ୍ରା ହବ ଦିନ ବଳି ଯ ଯାତ୍ରା ରାତି ବେଳକୁ ନାଚ ନାଚ ଟା ହବ ଆଉ ମୁଁ ବନ୍ଧୁ ବାନ୍ଧବ ସବୁ ଆସିବେ ତିନି ଚାରି ଦିନ ରହିବେ। ପୁରା ଦେଖି ଦୁଖାଇକି ଯିବେ ଆଉ ମୁଁ ସେଇଆ କହୁଥିଲି ମୁଁ କହିଲି ଯାଉଛି ଝିଅ କୁ କହିବି ସିଏ ଆସିବ। ଆଉ ଆର ଭଉଣୀ ସିଏ ଆସିବ ତିନି ଭଉଣୀ ଯାକ କ ଆସିବେ ଆଉ ବୁଲି ବୁଲାକି ଯିବୁ ଆଉ।
ହଁ ଆ ଭଲ ହଉଛି ଯଦି ଯିବା ଆଉ।
ହଁ ହଁ
ଦେଖିକି ଆସିଆ ଆଉ।
ହଁ
ହଁ
ତମର ହେଠି କଣ ଯୋଉ ଆହୁରି ପା କଣ? ପୂଜା ହୁଏ ସବୁ ଲୋକ ହେଠିକି ଯାଆନ୍ତି।
ହଁ ଏଠି ବି ଦଶହରା ବି ହଉଛି ଦଶହରା ବି ଭଲ ବି ହଉଛି।
ହଁ
ହଁ ତମେ ତମ ଡାକିଡାକି ଆସୁନ ତମେ ଆଉ ଦଶହରା ଦେଖନ୍ତ ବଢିଆ ବି କରୁଛନ୍ତି ଆଉ। ଚାରିଆଡୁ ଚାରିଆଡୁ ଆସୁଛନ୍ତି ଲୋକ।
ଆମର ବି ଏଠି ଦଶହରା ବହୁତ ପ୍ରସିଦ୍ଧ।
ହଁ
ଆମ ଆମର ଏଠି ପୁରା ବଳଦ ଯାତ୍ରା ହଉଛି ତାପରେ ଆମ ଘରେ ବହୁତ କୁଣିଆ ଆସୁଛନ୍ତି।
ହଁ
ଆଉ କୁଣିଆ ଆସିଲା ଠୁ ଯାଇ ହଉନି ଆଉ ଆଉ ଆ ଆମର ଏଇଠି ପୁରା ବଳଦ ଯାତ୍ରା ରାବଣ ପୋଡି ଆଉ ଉଁ ଦଶହରା ଟା ପୁରା ବହୁତ ବଢିଆ କି ହଉଚ଼ି ନା ଆଉ ସବୁ ତ ଲୋ କବାକ ଆସୁଚନ୍ତି ଆଉ ମୁଁ ସେଇଥିପାଇଁ କୁଆଡେ ଯାଇପାରୁନି ଆଉ।
ଉ ହୁଁ।
ହୁଁ ଆଉ ତୁ ଥରେ ଆସେ ଦେଖିଆ ବୁଲିକି ଯିବୁ। ବୁଲିକି ଯିବୁ ଦେଖିବୁ କେମିତିଆ ହଉଚି ତମର ଭଲ ହଉଚି ନା ଆମର ଭଲ ହଉଚି। ଆମର ଏଠି ପୁରା ସାହି ସାହି ସାହି ସାହି ପୁରା ଅ ସବୁ ସାହିରେ ସାହିରେ ଠାକୁର। ଉଁ କମ୍ପିଟିସନରେ ପୁରା ଠାକୁର ପୂଜା ହଉଚନ୍ତି।
ହଁ।
ହଁ। ଆଉ ବଳଦ ବଳଦ ତ କୋଉଠି ବି ବଳଦ ଉଁ ଯୋଉ ଇଏ ହଉନି। ଏଠି ଆମର ବଳଦ ଉଁ ଦଶହରାରେ ଚାଲୁଚନ୍ତି। ସେ ବଳଦ ଏମିତି ସଜ ହେଇଥିବେ ଏ ତମେ ଦେଖିଲେ ତମେ କହିବ ଆମେ ଆଉ ଆ ଯିବୁନି ତ। ପୁରା ବଳଦକୁ ପୁରା ସଜେଇଥିବେ ଫୁଲ ମାଳ ମୂଳି ସବୁ ଦେଇକି ସଜେଇଥିବେ। ଉଁ ବଳଦ ଟା ବଳଦ ଭଳିଆ ଦୁଷୁ ନଥିବ ସେ ପୁରା ଏତେ ସଜ ହେଇଥିବ ଆଉ ସେଇଦେ ଏଁ ସବୁ ସେଇଥିପାଇଁ ବେଶୀ ଲୋକ ହୁଅନ୍ତି ଆଉ। ଆଉ କୋଉଆଡେ ବଳଦ ଚାଲେନି ଆମର ଏଇଠି ବଳଦ ହିଁ ଚାଲେ ଦଶହରାରେ ଆଉ ଆମର ସେ ସେଥିପାଇଁ ପ୍ରସିଦ୍ଧ ଆଉ ଆଉ ସବୁଆଡୁ ତ ଲୋକ ଆସ ନ୍ତି ଆଉ
ବହୁତ ଆଡୁ ଲୋକ ଆସୁଥିବେ ଆଉ।
ହଁ ଆସନ୍ତି ସେଥିପାଇଁ ମୁଁ କୁଆଡେ ଯାଇପାରୁନି ଆଉ ଯଦି ହୁଏ ମୁଁ ସେଇ ଦୋଳ ପୂର୍ଣ୍ଣମାକୁ ଦେଖି ଇଁ ଏଠି ପୂଜା ସାରିକି ଆଉ ତୋ ପାଖକୁ ଯିବି ଆଉ।
ଆମର ଏଠି ଗୋଟେ ପାଖରେ ଆମର ଗୋଟେ ପାଖରେ ବା ଏଠି ହଉଛି ଯାତ୍ରା ପଞ୍ଚଦୋଳ ଭଉଣୀ।
ହଁ।
ପଞ୍ଚଦୋଳ ଦ ଯାତ୍ରା ବି
ହଁ ସେଇ ପଞ୍ଚୁଦୋଳ ଦୋଳପା କହୁଚି ମୁଁ ଏଠି ଭୋଗ ଦେଇଦେଇକି ଉଁ ତମ ଗାଁକୁ ଯିବି ପଞ୍ଚୁଦୋଳ ଦେ ଖିକି ତାପରେ ଆସିବି ଆଉ।
ହଁ ଛୁଆ ମାନଙ୍କୁ ବି ଧରିକି ଆସିବହାରି ଆଉ ଝିଅକୁ ଆଉ।
ହଁ। ଯିବୁ ଟିକେ ଯିବା ବୁଲି ବୁଲାକି ଆସିବା ଆଉ। ହଁ ହଉ ହଉ ରହୁଚି ଆ।
ହଁ ହଁ।